ଶୁଣିବା।
ହ୍ୟାଲୋ ହୁଁ। ହୁଁ ଭଲ ଅଛି ଆଉ ଆଉ ତମେ? ଭଲ ଆଉ
ଆଚ୍ଛା ଆଉ ପାଣି ପବନ କଥା କଣ ତମ ସେପଟେ ବାତିଆ ଫାତିଆ ହେଇଛି?
ହଁ ଜୋରେ ହେଇଛି କାଲି ହେଇଥିଲା ଡ
ଆଚ୍ଛା ବାତ୍ୟା ମାନେ ମୁଁ କଣ କହୁଛି କହିଲ ଏ ଆଛା ବାତ୍ୟା ମାନେ ମୁଁ କଣ କହୁଛି କହିଲ ଯଉ ଆମ ଯୋଉ କାଳବୈଶାଖି ଟାଇପର ଯୋଉ ପବନ ବଗେରା ଆସିଲା ଝଡ ତୋଫାନ ପୁରା ହେଇନି କାଲି ଆମ ଏ ଆମ ଏପଟେ ତ ପୁରା ହେଇଛି ପୁରା ବୁଡେଇ ବିଡେଇ ଦେଇଛି ପୁରା ପାଣି ମାନେ ପୁରା ଆଣ୍ଠୁଏ ଲେଖା ପାଣି ପୁରା ଏମିତି ବର୍ଷା ହେଇଛି ପବନ ହେଇଛି ଆଉ ଲାଇନ୍ ତ ନାହିଁ ଲାଇନ ଆସିବ କି ନାଇଁ ଠିକ ନାହିଁ?
ଆମର ତ ହେଇଛି ଆଉ ଆମର ବି ଆସିନି ବା କରେଣ୍ଟ।
ଓହୋ ନାଇଁ ଆମର ଚାଷ ବଗେରା କିଛି ହେଇନଥିଲା ପାଣି ପୁରା ଏମିତି ବୁଡେଇ ଦେଇଛି। ଏକାଥରେ ଲୋକମାନେ ପୁରା ଜୋର ଏକା ଦୌଡିବେ ବିଲକୁ କାମ କରିବାକୁ।
ହୁଁ ହୁଁ।
ମାନେ କଣ ବିଲ ସବୁ ଶୁଖିଲା ପଡିଥିଲା ଏମିତି ଖରା ହଉଥିଲା ଯେ ପୁରା ତମେ ମଣିଷ ବି ରହିପାରିବନି ଘର ଭିତରେ ଏମିତି ଗରମ
ଆଉ ତା ଦେହରେ ଫେରେ ଲାଇନ ପାୱାର କଟ ଆଉ ଏମିତି ସବୁ ହଇରାଣ ମଣିଷ ବଞ୍ଚିବ କେମିତି ଏ ଯୋଉ ଗରମରେ? ଆଉ ତମର ସବୁ ଟେମ୍ପରେଚରଟା କେତେ କଣ ରହୁଛି ଖରାର?
ହଁ ହଁ ଥାର୍ଟି ସିକ୍ସ ଡିଗ୍ରୀ ଭଳିଆ ରହୁଛି ଆଉ
ଟିକେ କମ ଟିକେ କମ ରହୁଛି ଆମର ଏପଟେ
ତମର କେତେ କି ଫୋର୍ଟି ଉପରେ ରହୁଛି ବାପାରେ ବହୁତ ଜୋରସେ ଖ
ବହୁତ ଜୋର ବହୁତ ଜୋର ଗରମ ଯେମତି ଯେମିତି ଲାଗୁଛି ଆକାଶ ନିଆଁ ପିଣ୍ଡୁଳା ଖସୁଛି ତଳକୁ।
ହୁଁ ଏକରେ ଏକରେ ଅଧିକା ସହର ଅଞ୍ଚଳିଆ ଜେଗା ଗଛ ପଛ ନାହିଁ ଏ ସେ ଟିକେ ସେ ଶେଷ ଅଧିକା ହେଇଯାଉଛି ଆଉ।
ପୁରା ସେଲସିଅସ ଅଧିକା କୁହନା ପୁରା ମଣିଷ ବଞ୍ଚିବା ବି ଭାରି କଷ୍ଟ ହେଯାଉଚି ଏମିତି ଗୁଳୁଗୁଳ ଅ ଗୁଳୁମ ହଉଚି ଦିନେ ଦିନେ ପାଗ ପୁରା କୋହଲା କରିଦଉଚି ମାନେ ଏମିତି ମାନେ ଗରମ ଲାଗୁଚି ଗୁଳୁଗମ ହଉଚି ମାନେ ଦେହରେ ମାନେ ଘିମିରି ମାନେ ମୋଟ ମୋଟି ବାହାରି ଯାଉଛି ମାନେ ଏମିତି ଗରମ ହଉଚି। ରହିପାରିବନାଇଁ ଆଉ। ଯେମିତି ଲାଗିବ ଯେମିତି ତମେ ମ କ ଦିନ ଯାକ ସେ ପୋଖରୀ ଭିତରେ ବୁଡିକି ରହିବ କି ଥଣ୍ଡା ପାଣି ଧିଅରେ।
ମାନେ ଏମିତି ଗରମ ହଉଚି ହିଟ ଟା ପୁରା ବହୁତ ହଉଚି। ଆଉ ଏଥରେ ପନିପରିବା ସବୁ ଚାଷ କେ ବି କିଛି ହଉ ହେଇପାରୁନି। ପାଣି ସବୁବେଳେ ଦେଖିବାକୁ ପଡୁଚି ଏମିତି ଖରା ହଉଚି। ଆଉ ତମେ ତ ବାହାରକୁ ତ ବାହାରି ପାରିବନି ଆଉ ଏମିତି ଖରା ହଉଚି ମାନେ ଏକ୍ସସେସ ଖରା। ଯେମତି ଲାଗିବ ତମ ଦେହରେ ନିଆଁ ଲାଗିଯାଇଚି ଯେମିତି ପୋଡିଗଲା ଭଳିଆ।
ଏ ଆଉ ଟିକେ ଯାଉ ଇଏ ଯେମିତି ଖରା ହଉଚି ଆଉ ଟିକେ ଯାଉ ବାହାରକୁ ଗଲେ ବା ଖରା ଆସିବଣିି ବା ଏଇ
ସେଇ ଏବେ ବାହାରିଲାଣି ବା ଖରା ବାହାରିଲାଣି କିନ୍ତୁ କରେଣ୍ଟ ନାହିଁ ଗୁଳୁଗମ ହଉ ସକାଳୁ ଗୁଳୁଗୁଳି। କାଲି ତ ଯୋଉ ଭଳିଆ କରିଚି ବର୍ଷା ତାଣ୍ଡବ କରିଚି। ଆଉ ଲାଇନ ଦେବେ କି ନାଇଁ ଇଏ ଯୋଉ ଗରମ ହେଲାଣି ତ ମଣିଷ ରହିବ କେମିତି?
ପୁଳାଏ ଖଣ୍ଡେ ବଷାକୁ ବର୍ଷା ହେଇଯାଉଚି ପୁଳାଏ ଖଣ୍ଡେ।
ଆ ବେଳେ ବେଳେ ବା ଏମିତି ହଉଚି ଯେ ଖରା ହଉଥିବ ଏପଟ ସାଇଟରେ ବର୍ଷା ହଉଥିବ। ମାନେ ଏମିତିଆ ସିଚୁଏସନ ହଉଚି। ତମ ସେପଟେ ହଉଚି? ହଁ ବା ସେ ପାଣି ପାାଗ ପୁରା ବିଗିଡି ଗଲାଣି ଆଉ ଲୋକଙ୍କର ମାନେ ଆଉ ଯୋଉ ପାଣିପାଗ ବିଶେଷଜ୍ଞ ମାନେ ବି ତାଙ୍କର ବି କଥାଗୁରା ସ ଠିକ୍ ବି ଆସୁନି କହୁଛନ୍ତି ବର୍ଷା ଆଜି ହବ ଦେଖିଲା ବେଳକୁ ଆ ବର୍ଷା କାଲି ଆଡକୁ ହଉଚି।
ହଁ ପହର ଦିନ କହୁଥିଲା
କହୁଚନି ଗୋଟେ ଲଘୁଚାପ ସୃଷ୍ଟି ହେଇଚି ସେଇଟା ଘନୀଭୂତ ହେଇକି ଗୋଟେ ବାତ୍ୟାର ପରିଣତ ହେବ। ଦେଖିଲା ବେଳକୁ କିଛି ନାହିଁ। ତାଙ୍କ ଆକଳନ ବି ଆଉ ସଠିକ ନାହିଁ। ଆଗରୁ କଣ ଆଗ ଆଗରୁ ସେମାନେ ଆକଳନ କରୁଥିଲେ ସଠିକ କଥା କହୁଥିଲେ ଆଉ ସେଇ ଟାଇମରେ ହିଁ ଯାହା କହୁଥିଲେ ମାନେ ସେୟା ହିଁ ହଉ ଲା ଏବେ ଇଏ ଗୋଟେ ଅନୁମାନ କରି ଗୋଟେ ଜିନିଷ ସିଦ୍ଧାନ୍ତ କରି କଇଦଉଚନ୍ତି ଯେ ହଁ ମ ହଁ ଏଇଟା ଏଇଟା ହଉଚି ଏଇଟା ନିହାତି ହବ।
ଏବେ ଯୋଉ ଆନାଲାଇଜ କରୁଚନ୍ତି ଆଉ ସେଗୁଡା ସଠିକ କିଛି ହଉନାହିଁ।
ସଠିକ ହଉନି ବା ସେଇଥିପାଇଁ ତ ପ୍ରୋବ୍ଲେମ ହଉଛି ମାନେ ଓ ମୋ ଇଏ ଏଇ ଯୋଉ ଉଁ ହଉଛି ଯୋଉ ଲଘୁଚାପ ହଉ କି ଘୂର୍ଣ୍ଣିବଳୟ ସୃ ଷ୍ଟି ହୋଉ ଯୋଉ ସମୁଦ୍ରମାନଙ୍କରେ ସେ କଣ କି ଏଇ ଯୋଉ ମାନେ ଆମରି ଦେଶ ହଉ କି ଅନ୍ୟ ଦେଶ ମାନେ ହଉ ମାନେ ସିଏ କ୍ଷେପ ଟେଷ୍ଟ କରୁଚନ୍ତି ମାନେ ପାଣି ଦିହରେ। ସମୁଦ୍ର ଦିହରେ ସେଇଥିପାଇ ହିଁ ହଉଚି ହଁ ପକେଇକି ଦେଖୁଛନ୍ତି ମାନେ କେମିତି କଣ ଇଏ ହଉଚି। କ୍ଷେପଣାସ୍ତ୍ର ଟା ତା ପ୍ରୟୋଗଟା କେମିତି କଣ କରାଯିବ ସେଇ ସେଇଟା ଦେଖୁଚନ୍ତି। ସେଇଟା ହବା ଦ୍ଵାରା
ବା କ୍ଷେପଣାସ୍ତ୍ର ପକେଇଲେ କାଳେ ବର୍ଷା ହୁଏବା?
ସେଇଥିପାଇଁ କହୁଚି ବା ଆଉ ବର୍ଷାଟା କଣକି ଲଘୁଚାପ ସୃଷ୍ଟି ହବ ବର୍ଷା ହବ ତାପରେ ପବନ ହେଇକି ତାପରେ ବାତ୍ୟା।
ଆଉ ତାହେଲେ କ୍ଷେପଣାସ୍ତ୍ର ପକଉଚନ୍ତି କାଇଁ ତାହାଲେ?
ମେଇ ପକଉଚନ୍ତି ସେଇ ଥି ପାଇଁ ଉଁ ଦେଖିଆକୁ ଗଲେ ଆମେ ଭାରି ଆମେ ଏପଟ ଲୋ କମାନେ ବହୁତ ହଇରାଣ ହଉଚୁ ଆମେ ଟିକେ ସମୁଦ୍ର କୁଳିଆ ଅଞ୍ଚଳ ଲୋକ। ଆଉ ଏମିତି ବର୍ଷା ପବନ ହେଲେ ମାନେ ସମୁଦ୍ରରୁ ଜୁଆର ଉଠି ଆଉଚି ନା ଆମେ ପୁରା ଘର ଦ୍ବାର ପୁରା ବୁଡି ଯାଉଛି ପାଣି ଦିହରେ।
ହଁ ତମର ସେପଟେ ସମୁଦ୍ର ସି ବିଚ୍ ଅଛି ସେପଟେ ତମର ତାହେଲେ।
ହଁ ଆମର ବା ଏଇପଟେ ଆମର ଯୋଉ ଏରସମା ଜାଣିଥିବ ମଣିଜମା ସାଇଟ ବା ଶିଆଳି ଶିଆଳି ସି ବିଚ୍ ଆମ ଘରଟା ଏଇପଟେ। ଆମ ଏପଟେ ଚୁଙ୍ଗୁଡି କଙ୍କଡା ଚାଷ ପୁରା ମଷ୍ଟ। ଆସ ଆମ ଏପଟେ କେବେ ବୁଲିିବାଲି ଯିବ ଚୁଙ୍ଗୁଡି ନବ କଙ୍କଡା ନବ।
ଆଉ ମନ ଯେତବଳେ ଭଲ ନଥିବ ସେଇଟିକି ପଲେଇବ ଆଉ ବୁଲି ଆସିବ ଆଉ ହେଁ
ହଁ ବଢିଆ ଜେଗାଟା ପୁରା ପୁରା ପ ସମୁଦ୍ରକୂଳିଆ ପୁରା ବସିବ ପବନ ଦଉଥିବ ପୁରା ବଢିଆ ଜେଗା।
ପୁରା ଆତ୍ମା ଶାନ୍ତି ଭଳିଆ ଲାଗିବ ଆଉ ଏଇ ଯୋଉ ଗରମ ହଉଚି ତୁ ଲୋକ ମଣି
ହେ କୁହନାରେ ଭାଇ ସତ କଥା କହିବି ଯୋଉ ଗରମ ହଉଚି। ଆରେ ଘରେ ଉ କୁହ ନାଇଁ କିଛି କରିବନି ଖାଲି ବାରିଆଡେ ବସିବ ପଛେ ଶାନ୍ତିରେ ହେଲେ ଗୋଟେ ପ୍ର କାହାର ଘରୁକୁ ଟୋଟାଲ ଯାଇ ହଉନି।
ମୁଁ ତ ରା ମୁଁ ତ ଦିନମାନ ଯାକ ତ ଟୋଟାଲ ବୁଲୁଚି। ମୁଁ ତ ଗୋଟେ ବୋତଲ ରେ ପାଣି କରିଚି ତା ଠିପି ରେ ଫୁଟା କରିଦେଇଛି ସେୟା କୁ ଛିଞ୍ଚି ହଉଚି ଯୋଉ ଗରମରେ।
ହା ହା।
ଆଉ ସିଏ ଗୋଟେ ଆଉ ଗୋଟେ ମୁଁ କରିଚି କଣ ନା ମୋର ଯୋଉ ରାତିରେ ସନ୍ଧ୍ୟାବେଳେ କଣ କହନି ଛାତ ଉପରେ ବଉଚି।
ହୁଁ।
ଛାତ ଉପରେ ପୁରା ବଢିଆ ପବନ ଦଉଚି ସୁ ସୁଲିଆ ପବନ ସେଇଠି ବ ବସଛି ଆଉ କଣ କରିବ।
ଏ ରାତିରେ ଟିକେ ଭଲ ଲାଗୁଛି ବି ଥଣ୍ଡା ଲାଗୁଚି। ଫ୍ୟାନ୍ ଗୋଟେ ମୁଁ ଆଣିଥିଲି ବି ଆହୁରି ବଢିଆ ଲାଗିବ ହୁଁ ହୁଁ।
ଘରେ ଟୋଟାଲ ମାନେ ରହି ହଉନି ୱାନ୍ ପର୍ସେଣ୍ଟ ମାନେ ଏମିତି ଗରମ ଯେମିତି ଲାଗୁଚି ବି ବିଷ ଖାଇଲା ଭଳିଆ ଲାଗୁଚି ସେଇଭଳିଆ କ
କୁହ ନାଇଁରେ ଭାଇ।
ହଁ ବା ଇରିଟେଡ୍ ଲାଗୁଛି ଆଉ କଣ କରିଆ ଆଉ ମଣିଷ ଜୀବନ ଟା ଏଇଆ ଆଉ କଣ କରିଆ ଆଉ। ଶୀତ ହଉ ବର୍ଷା ହଉ। ଖରା ହଉ ସବୁ ସହିଆକୁ ପଡିବ ଆଉ ଫ୍ୟୁଚର ପାଇଁ ପ୍ଲାନିଂ କଣ କଣ? ଆଗୁକୁ କଣ କରିବ କଣ ନାଇଁ କିଛି ଭାବିଚ?
ଫ୍ୟୁଚର ପାଇଁ ପ୍ଲାନିଂ କଣ? ହଁ ପୋଲିସ ଫୋଲିସ ରେ ପକେଇବା ଉଁ ଏଇ ସବୁ ପ୍ଲାନିଂ ଅଛି ଆଉ।
ଆଚ୍ଛା ପୋଲିସ ଫୋଲିସ ପାଇଁ କିଛି ବାହାରାଲାଣି ଫର୍ମ।
ନାଇଁ ଏବେ ତ କିଛି ବାହାରି ନେଇଁ କିନ୍ତୁ ବାହାରିିବାର ଅଛି ସିଭିଲ୍ ପୋଲିସ ଯେ ଆଉ ଓ ଆଇ ଏସ୍ ଏଫ୍ ପୋଲିସ ଏନ୍ତି ସବୁ ବାହାରିଆର ଅ ଚି ଏସ ଆଇ ବାହାରିବାର ଏଇ ହଁ ଏବେ ତ ଲୋକ ଗ ତାଙ୍କ ୱେବସାଇଟ ରୁ ଅଫିସିଆଲ ୱେବସାଇଟରେ ତ କହୁଥିଲା କମିଙ୍ଗ ସୁନ୍ ଆସୁଥିଲା। ବାହାରି ତ ନାଇଁ। କଣ ହଉଚି କେଜାଣି ଆଉ ବହୁତ କଉନ ବାହାରିବ ସେମିତି କିଛି ଠିକ୍ ନାଇଁ।
ଓହୋ ତାରେ କମିଂ ସୂନ୍ ନଥିଲା ମାନେ ତାହେଲେ ବୋଧେ ଆସିଯିବ ଆଉ ବହୁତ ଜଲଦି ଆଉ ହଁ।
ହଁ ହଁ ଆଉ ତମେ କିଛି ପକଉନ।
ହଁ ମୁଁ ପକେଇବି କିଛି ବାହାରି ନାହିଁ ଭାବିଲି ବ୍ୟାଙ୍କିଙ୍ଗ ଫଙ୍କିଙ୍ଗ ବାହାରିବ ବାହାରିଛି କାଳେ।
କାଇଁ ତମେ ପୋଲିସ ଫୋଲିସ ଲାଇନ ତମ ଇଚ୍ଛା ନାହିଁ।
ନାଇ ପୋଲିସ ଫୋଲିସ ଲାଇନ ରେ ଇଚ୍ଛା ନାହିଁ।
ଏ ସାଇ ରେ ପକାଉନ।
ନାଇଁ ଦେଖିବା ପକେଇଦବା ପକେଇଦବା ଆ ଦେଇଦବା ଏଜାମ କିନ୍ତୁ ସେଇ ଲାଇନ ଇଛା ନାହିଁ କିନ୍ତୁ। ଇଚ୍ଛା ନାହିଁ ଆଉ ଘରେ ଗୋଟେ ପୁଅ। ବା ମାମା ଟିକେ ରାଜି ହଉନାହାନ୍ତି ଛାଡିବାକୁ ଆଉ।
ନା ଏ ବା କଣ ଆର୍ମି ଇଏପା ପୋଲିସ।
ଆ ସି ହେଲେ ବି ଯାହା ବିି ହେଲେ ଘରେ ଟାଇମ ଦେବା ଦରକାର ପୋଲିସ ଚାକିରି କଲା ମାନେ ତମେ ଟାଇମ ଦେଇପାରିବନି ଘରେ।
କାଇଁକି
ଯା ବେ।
ଏନି ଟାଇମ୍ କାଇଁ ମାନେ ମାନେକର ତମର ଆଜି ଗୋଟେ ଦିନ। ଗୋଟାଏ ଦିନ ମାନେ ତମେ ଯଦି ଆଜି ଦିନରେ ଯଦି ଡିୟୁ ଟି ଗଲ। ଆଠ ଘଣ୍ଟା କି ଚାରି ଘଣ୍ଟା କେତେ ଘଣ୍ଟା ଯଦି ଡି ୟୁ ଟି ଗଲ। ଆଉ ଦିନରେ କଲ ଯଦି ରାତିରେ ନାହିଁ ରାତିରେ କଲ ଯଦି ଦିନନାହିଁ ଏମିତି।
ହଁ ସେଇଟା ସେଇଟା ଠିକ କଥା ଯେ କିନ୍ତୁ ଯାହା ବି ହେଲୋ ଇମର୍ଜେନ୍ସି କୁହନ୍ତି। ମୁଁ ତମକୁ ଯେତେବେଳେ ଫୋନ କରିବି ତମେ ଯାଇଁ ସେଟ୍ ତମ ପହଞ୍ଚିବା ପାଇଁ ପଡିବ।
ଆଜି ତ ଏଇମରଜେନ୍ସି ନଥିବ ଘରେ ବସିଥିବ।
ଘରେ ସବୁ କଣ ବସିବ କି ତାହା ନୁହ ତମେ ଭଲ ପୋଷ୍ଟରେ ରହିଲ ତମେ ସବୁବେଳେ ରହବାକୁ ଆଉ ଘରେ ମାନେ କଣ ଆଠଟା ଡିଉରି ମୁଁ ବୁଝୁଛି ସମସ୍ତଙ୍କର।
ହୁ।
ଯାହା ବି ଲୋକମାନଙ୍କ ପାଇଁ ପୋଲିସ ମାନ ସଜାଗ ରହୁଛନ୍ତି ସବୁବେଳେ।
ଯାହା ବେଲେ ତ କିଛି ଫ୍ୟାସିଲିଟି ଅଛି ନା?
ହୁ ଆଉ ଏଇନ୍ତିଆ। ଆଉ ଆଉ କଣ ସବୁ ଖବର ତମର?
ଆଉ କଣ ମୋ ଦିଏମ୍ ଭଲ ଅଛି।
ଟିକେ ରହୁନ ଆଉ।
ମୋ ଦେହ ଭଲ ଅଛି ତମର କେମିତି ଅଛି?
ହଁ ହଁ ମୁଁ ବଢିଆ।
ଘରେ ତମ ସମସ୍ତଙ୍କ ଫ୍ୟାମିଲି?
ହଁ ଫ୍ୟାମିଲି ବଢିଆ ଅଛନ୍ତି ଆଉ। ଏଇ ଗରମ ଟା ଜୋର ହଉଚି ଆଉ। ମୁଁ ମାନେ ମୁଁ ଭାବୁଚି ମନୋସ୍ଥ କରିଚି ଏ ବର୍ଷ ଗୋଟେ ଏସି ନ ଆଇଲେ ଆଉ ରହିହବନି। ଏଇ ଯୋଉ ଭଳିଆ ଗରମ ହେଉଛି ଘରେ ମାନେ ସମସ୍ତେ ମାନେ ବିଛନା କାଠୀ ବୁଲେଇ ବୁଲେ ସେ ବିଛନା କାଠୀ ଭାଙ୍ଗିଗଲାଣି। ମାନେ ଏମିତି ଗରମ ହଉଛି। ଆଉ ସିଚୁଏସନ ପୁରା କ୍ରିଟିକାଲ ଆଉ।
ଆଜି। ଶୁଣ ବାବା ଆଜି ଟିକେ ମ୍ୟାଚ ଯିଏ ଦେଖିବ କଣ?
ହଁ ମୁଁ ଦେଖିବି ହଁ ସେ ସନ୍ଧ୍ୟାବେଳକୁ ଅଛି।
କ୍ରିକେଟ ତମେ ଦେଖ?
ହଁ ମୁଁ ଏତେ ମୋର ପସନ୍ଦ ନୁହଁ ମୁଁ ଏମିତି କେତେବେଳେ କେମିତି କୁଚିତି ଆଉ।
ଆଜି ଅଛି ଆୟାରଲାଣ୍ଡ ଆଉ ଇଣ୍ଡିଆ ମ୍ୟାଚ ଅଛି ଟି ଟ୍ବଣ୍ଟି। ମହେଶ୍ୱରୀ ବଶୀ ଖେଳିବ।
ହଁ ବୟସ ର ଅନୂଷି ଖେଳିବ କଣ ସେ ବ୍ୟକପରେ ଥବ ଆଉ କାଇଁକି ନା ପ୍ଲେୟାର ତ ଅଲରେଡି ଅଛନ୍ତି।
ପ୍ରା ପ୍ରାକ୍ଟିସ କରୁଛି ଭୟଙ୍କର ରେଟେରେ ସେ
ପ୍ରାକ୍ଟିସ ତ କରିବ ତା ମାନେ କଣ ପ୍ରାକ୍ଟିସ କରିବନି କି। ଆଉ ଭଲ ଭଲ। ମୁଁ ତ ଅଛନ୍ତି।
ନାଇଁ ଯଦି ସେ ଭଲ କପ୍ ଯଦି ତାକୁ ଖେଳିଲେ ଭଲ ତ। ହିମାଂଶୁ ଯଦି କଲା ନେକଷ୍ଟେ ସିରିଯି ନେ ପକ୍କା ଖେଳିବ ନା। ଗ୍ୟାରେଣ୍ଟି ବି ନାଇଁ।
ପକ୍କା ନୁହେଁ ଇଏ ହୋରିକା ତାଙ୍କର ଓପନର ବୋଲି ତିନି ଜଣ ନା କେଇ ଜଣ ଅଛନ୍ତି। ସେଇ ତିନି ଜଣ ଭିତରୁ ଏକ୍ସେ୍ଞ୍ଚେ ହେଇକେରିବେ। ଆଉ ଗୋଟେ ଦିନି ଇଏ ଖେଳିଲେ ଗୋଟେ ଦିନି ସେ ଖେଳିବେ ଯିଏ ଭଲ ଖେଳିଲା ହଁ। ଯିଏ ଭଲ କଲା ସିଏ ଖେଳିବ ଆଉ କଣ?
ଅଭିଜେକ ଶର୍ମା ସଞ୍ଜୁ ସାମସନ ଇଶାନ କିଶାନ ଭହେଶ୍ୱର ସେ ଚାରି ଜଣ ରହିଲେଣି।
ଇଶାନ କିଷାନ୍ ଫାଷ୍ଟ ଡାଉନ୍ ଆସିବ ସେଥିରେ କି ନାହିଁ କିନ୍ତୁ ଶୁ
ସେଇ ସଞ୍ଜୁ ସାମସନ ଉପରେ ଡାଉଟ ସଞ୍ଜୁ ସମ୍ ସନ୍ ଖେଳିବ କି ନାଇଁ।
ସଞ୍ଜୁ ସାନ୍ତୁନୁ ଖେଳିବ ସିଏ ତୁ ଜାଣିନୁ ୱାର୍ଲଡ କପ ତାରି ପାଇଁ ଜିତିଲା ଇଣ୍ଡିଆ ଆଉ।
ସମସ୍ତେ କହୁଛନ୍ତି ସଞ୍ଜୁ ସାନ୍ତୁନୁ ଡ୍ରପ୍ ଦେଇ ବାଲେଶ୍ୱରୀ ହଛି ଖେଳିବା
ସମେତେ କହୁଛନ୍ତି କିନ୍ତୁ ସଞ୍ଜୁ କଣ କହିଲୁ ଇଏ ଆପରେ କଣ ଗ୍ୟାରେଣ୍ଟି ଅଛି। ସୁରିୟ ବଂଶି ଉପରେ ଷ୍ଟାଣ୍ଡିଙ୍ଗ କରିବେନି ଟୁଟାଲେ ମାନେ ମ୍ୟାଚ କୁ ମାନେ ଫିନିଶ କରିବା କଣ କରିପାରିବ କି କମ୍ କରିପାରିବ ନା। ଏଟା ହିଟର ଟା ଆସିବ ବୁଲେଇବ ଯିବ।
ଆଉ ବିସି ଶର୍ମା ବି ସେଇୟା
ଅଭିଷେକ ଶର୍ମା ହେଲେ ବି ସେ ରହିବ ସେ ଲାଷ୍ଟ ଯାଏ ବହୁତ ସମୟ ରହିଯାଏ କିନ୍ତୁ କେବେ ଦେଖୁଚୁ ମାନେ ଗେ ଏମ୍ ଲାଷ୍ଟ ଫିନିଶ କରିବା କଥା।
ହିଟର ସେ ହିଟର ମାନୁଛି ସେ ହିଟର ବୁଲେଇବ କିନ୍ତୁ ସେଠି ମାନେ ପରିସ୍ଥିତି ଦେଖିକିନା ମୁ ଖେଳୁଛି। ଦେଖୁନ ଆଇ ପିଏଲ ଏଲିମିନେଟର ସେଠି ହେଲା କେତେ ସତାନବେ ନା ଚଉରାନବେ ବାଡେଇଲା। ପୁଣି ତାପର ଇଏରେ କ୍ୱଵାଲିଫା ଇଏ କରିବା ପାଇଁ ସେଠି ବି ଭଲ ବାଢିଲା କିନ୍ତୁ ନାଇଣ୍ଟି ସେଭେନ ବା଼ଡେ ଇଲା ତାପରେ ଅଣ୍ଡର ନାଇଟିନ୍ ୱାର୍ଲଡ କପ ରେ ବି ଶହେ ପଚସ୍ତର ବାଡିଲା ମାନେ କଣ ଯୋଉ ମେନ୍ ମାନେ ଇଏରେ ସବୁ ଭଲ ରନ୍ ବାଡଉଛି।
ବୁଝୁଛି କିନ୍ତୁ କାଜି ମାନେ ଯୋଉଠି ଖେଳ ଅଛି ମୁଁ ଇଣ୍ଡିଆ ନ ବାହାରେ ଖେଳ ଅଛି। ସେ କଣ୍ଡିସନ ଦେଖି ଯୋଉ ବ୍ୟାଟମ ଖେଳି ପଲା ସେ କ ତା ମାନ ସୁ ବ ପ ଖେଳିପାରିବ ନାେ
ହୁଁ ହୁଁ
ଆଉ ସେଇଟା ଦେଖିବାକୁ ପଡିବ ଆ ଆଉ ତମେ ମୋତେ ଲାଗୁଛି ତମ ବୋେଳ ପ୍ରେମୀ ବୋେ ସେଇଥିାଇଁ ଖେଳଷରେ ଅଧିକ ଜାଣିଛ ଆଉ
ନାଇଁ ନାଇଁ ଏତେ ବି ସେମିତି ନୁହଁ ନର୍ମାଲ ଏତେ ବି ଜାଣହିଁ ଭଲଛ
ଆଚ୍ଛା ଆଚ୍ଛା
ହଁ
ନାଇ ଭଲ ଭଲ ଖେଳ ଟା ଟିକେ ଭଲ ବି ମନୋରଞ୍ଜନ ଆମ ଦେଶ ବିରେ ଦେଶ ଦେଶ ଭିତରେ ତ ଖେଳ ହଉଛି ଆଉ ଦେଖିବନି ଆଉ କଣ ଦେଖିବ
ହଁ
ଆଡେ ବାଡାଡି ହେଇଯାଇଛନ୍ତି ମାନ ଖେଳକୁ ନେଇକି, ଆଇ ପିଏଲ ବ ସବୁ ଦେଖି ଦେଇକି ପୁର ବାଡା ବାଡି ଉପ ପା ଆଉ
ହଁ ଆଇ ପି ଏଲେ ଆସିବି।
ହଁ ଆ ବି ମୁଁ ଏସ୍ କେ ସବୁ ସବୁ ନେଇି ଆ ମାନେ ସମସ୍ତେ ସମସ୍ତେ ସପୋର୍ଟ କରୁଛନ୍ତି ଅଲଗା ଅଲଗା ଟିମ୍ ଦଶଟା ଟିମ ଦଶ ଜଣ ହଁ ମୁଁ ଦେଖେ ନାହିଁ ଏତେ କିନ୍ତୁ ମତେ ଧୋନି ଭଲ ଲାଗେ ସେଇଥିପାଇଁ ଚେନ୍ନାଇ ହୁଁ। ଆଉ ଏମିତି ଆଉ। ଆଉ କଣ ସବୁ ଖବର ତମର କୁହ।
ହଁ ଆଜି ଆଜି ତ ଆଉ କଲେଜ ଯିବାର ନାହିଁ ଆଜି ତ କ୍ଲାସ ହବନି ଆଜି ଆଉ ଯିବୁନିଁ।
ଓହୋ କଲେଜ ତାହେଲେ ଯାଉଛଛି ମୁଁ କହୁଛି କଲେଜ ଖୋଲିଲିନି ବ ଖୋଲିଗଲାଣି ତାହେଲେ।
ହଁ ରଜ ସରିଗଲା କଲେଜ ଖୋଲିଗଲାଣି।
ଆଚ୍ଛା ଆଚ୍ଛା ହଁ ଟାଇମ୍ ତ ହେଇଗଲାଣି ଖୋଲିଯିବ ଆଉ।
ହ ହଁ ହଁ।
ପଢାଢି ହଉଛି କଲେରେ ଭ ନାଁ ସେମତି
ହଁ ସେମିତି ଏତେ ନୁହ ନର୍ମାଲ
ଆଚଛା ଆଚଛା ହଁ ଭଲ। ଯାଅ ପଢାପଢ଼ି କର।
ହଁ।